ହଁ ଆଇକହନ୍ତୁ କଣ କରୁଥିବେ?
କଣ ଜଗନ ସାନ ଭାଇ କଣ ଖବର କୁହ।
ନାଇ ତ ପୁରା ମତେ ଟିକେ ଦେହ ଟା ଖରାପ ଟିକେ ଅଛି ମତେ ଲାଗୁଛି ଥଣ୍ଡା ହେଇଯାଇଛି ବୁଝିପାରିଲେ। ବର୍ଷାରେ ନଈ ତିନ୍ତିକି ନଈରେ ଗାଧଉଛୁ। ପାଗର ପାଗର ପରିବର୍ତ୍ତନ ପାଇଁ ଆମକୁ ଏତି ଲାଗୁଛି ଦେହର ଅସୁବିଧାର ସମ୍ମୁଖୀନ ପଡୁଛି। ତମ ସେ କରେ ନଈ ହେରିକା ଅଛି ନା ନାଇଁ।
ଆମ ଏପଟେ ତ ନଈ ନାହିଁ। ହୁଁ ଆମର ଏପଟେ ନଈପଟ ଆସିବ ଆମର ତ ବଜାର ଏରିଆ ମାର୍କେଟରେ ରହିଲୁ।
ହଁ ହଁ।
ଆମର ଯାଏ ସେପଟେ ରାଧା ଦେଇପୁର ପାଖରେ ନଈଁ।
ହଁ ହଁ।
ଆଛା, କଣ ହେଇଛି ନଈରେ ଗାଧେଇକି--?
ହଁ ହଁ, ଟିକେ ଥଣ୍ଡା ମତେ ହେଇଯିବ ବୋଲି ମତେ ଲାଗୁଛି, କି ଟିକେ ଉଦାସଆ ଲାଗୁଛି, ଟିକେ ଦୁର୍ବଳିଆ ଲାଗୁଛି, ତମେ ତମ କଣ୍ଠରୁ ଜାଣିପାରୁଥିବେ? ବୁଝିଲେ ସେଟା ମ ଲାଗୁଛି ନିଦ୍ରା ଟିକେ ଟିକେ ମାଡି ଆସିଲାଣି ମତେ ଲାଗୁଛି, ସେଥିପାଇଁ ବି ଆଉ ତମେ ତ ଭୁବନେଶରେ ରହୁଛ ଏବେ କିଛି ବର୍ଷ ହେଇଗଲା ବୁଝିଲେ?
ହୁଁ ଆଛା।
କୌଣସି କଣ ସେ ଦଶ ବୁଲିବା ଜାଗା କହିପାରିବେ?
ଭୁବନେଶରେ ଆମେ ବହୁତ ବଢିଆ ବଢିଆ ଜାଗା ଅଛି, ଆମର ବୁଲିବା ପାଇଁ ଭୁବନେଶର ଆମର ଯେମିତି କି -ଆମର ନନ୍ଦନ କାନନ ଅଛି।
ହଁ ସେଇଟା ବହୁତ ମାନେ ଲୋକ ଯିବାକୁ ପସନ୍ଦ କରନ୍ତି, ବହୁତ
ହଁ ତା ଭିତରେ ବହୁତ ପ୍ରକାର ବନ୍ୟଜନ୍ତୁ ଆମର ଯେମିତି ବାଘ, ବାଲୁ, ହରିଣ, ଠେକୁଆ ଏମିତି ବହୁତ ପ୍ରକାର ଆମର ସବୁ ଜଙ୍ଗଲୀ ଜନ୍ତୁ ମାନ ସବୁ ରହୁଛନ୍ତି । ନନ୍ଦନ କାନନରେ
ହୁଁ
ଆମର ସେଠି ତା ପାଖରେ ଧଉଳି ବି ଅଛି, ଧଉଳି ବହୁତ ବଢିଆ। ପର୍ଯ୍ୟଟନ ସ୍ଥଳ ଗୋଟେ ଆମର ଆଣ୍ଡ୍ରେଲା
ହୁଁ, ମଟର ପାର୍କ।
ୱାଟର ପାର୍କ
ହଁ ।
ହଁ ଆମର ଷ୍ଟାଡିୟମ ବି ଅଛି । କଳିଙ୍ଗ ଷ୍ଟାଡିୟମ୍ ବୁଲାବୁଲି କରିବା ପାଇଁ, ଖେଳ ଦେଖିବା ପାଇଁ ବି ବହୁତ ବଢିଆ ଅଛି, ଖାସ କରି ଆମର ସେଠି ହକି ଖେଳ ହୁଏ ପ୍ରସିଦ୍ଧ ହକି, କଳିଙ୍ଗ ଷ୍ଟାଡିୟମ ପୁରା ଭାରତରେ ଆମର ପ୍ରସିଦ୍ଧ। ବହୁତ ପୁରା ବହୁତ ବଡ ଷ୍ଟାଡି ଆମର ପୁରା ଭାରତ ବର୍ଷରେ ଆମର ପ୍ରସିଦ୍ଧ ହକି ଲାଗି କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ଵର, ଏଠି ଆମର ମେଡିକାଲ ଅଛି ବହୁତ ବଡ ମେଡିକାଲ ଏମ୍ସ ମେଡିକଲ, ହୁଁ।
ତୁମର ତ ବି ଯେତେବେଳେ ଦେହ ଖରାପ ହେଇ ସେଠିକି ଯିବାକୁ ଚେଷ୍ଟା କରିବି, ଯାହାକୁ ଭଲ ଗୁଣ ଗୁଣବତ ଶିକ୍ଷା ଗୁଣ ସ ଆଣ ଚିକିତ୍ସା ମିଳୁଥିବ ବୋଲି ମତେ ଲାଗୁଛି।
ହଁ, ହଁ, ଗୁଣାତ୍ମକ ଚିକିତ୍ସା, ବହୁତ ବଢିଆ ଚିକିତ୍ସା, ସେଠି ବହୁତ ଆମର ବହୁତ ଦେଶ ବିଦେଶ ବହୁତ ବାହାର ରାଜ୍ୟରୁ ଏବଂ ବିଦେଶରୁ ବି ଲୋକ ଆସୁଛନ୍ତି ଆମର ଚିକିତ୍ସିତ ହବା ପାଇଁ ଏମ୍ସ । ଯାଇକି ସରକାର ତରଫରୁ, ଆମର କେନ୍ଦ୍ର ସରକାରଙ୍କ ତରଫରୁ ଗୋଟେ ବହୁତ ବଡ ସଂସ୍ଥା ।
ହଁ
ସେଠକୁ ତେଣୁ ସେଠାରୁ ମାଗଣା ଚିକିତ୍ସା ମିଳୁଥିବାରୁ ବହୁତ ସୁବିଧା ମିଳୁଥିବାରୁ ବାହାର ରାଜ୍ୟରୁ ଏବଂ ଦେଶରୁ କୋଣ ଅନୁକୋଣରୁ ବିଦେଶରୁ ବି ଲୋକ ଆସିୁଛନ୍ତି ସେଟାକୁ, ନିଜର ସାସ୍ଥ୍ୟ ଭଲ କରିକରି ଯାଉଛନ୍ତି ତେଣୁ ତମେ ବି ଆସନ୍ତୁ, ଏମସ ଆସିଲେ ହଁ ଆଉ ଭୁବନେଶରରେ ତ ଆମର ବହୁତ ବଡ ସହର, ଦଶହରା ବହୁତ ବଡ ଆକାରରେ ପାଳନ କରାଯାଏ। ଭୁବନେସ୍ୱରରେ ଗଳି କନ୍ଦିରେ ଆମର ସବୁ ସବୁ ବଡ ବଡ ସବୁ ମାଜି ମାର୍କେଟ୍ ରେ ଆମର ପାଳନ କରାଯାଏ। ହୁଁ।
। ତାପରେ ମୁଁ ବି ଥରେ ଦଶହରା ମୁଁ ସେଇ ସମୟରେ ରୁହେ ଯେହେତୁ ଭୁବନେସ୍ୱର ମୁଁ ତିନି ବର୍ଷ ରହିକି ଆସଛି। ବୁଝିଲେ?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
ମୁଁ ସେଠି ମୋର ଶିକ୍ଷାଗତ ଚାଲିଥିଲା ତିନି ବର୍ଷ। ତାପରେ ମୁଁ ସେଠି କିଛିଟା ଦଶହରାରେ ସେଇଟା ବୁଲାବୁଲି କରିଛି। ଯାହା ଫଳ ମୋରଉଁ ସ୍ମୃତି ହେଇକି ରହିଯାଇଛି ମୁଁ ଆଉ ତାପରେ ମୁଁ ଏବେ ତ କଟକକୁ ସ୍ଥାନାନ୍ତରିତ ହେଇଯାଇଛି। ଏହା ଫଳରେ ମୁଁ ତମକୁ କିଛି ଯା ଜାଗା କହିବି କଟକରେ ବୁଲିବା ପାଇଁ ଯେମିତି ସବୁଠାରେ ଐତିହାସିକ ଯେଗା ରହିଲା ମାନେ ଷ୍ଟାଡିୟମ ରହଲା ବାରାବାଟି ଷ୍ଟାଡିୟମ କ ସେଠି ହଁ। କେବେ ଯାଇଛନ୍ତି ବୁଲିବାକୁ?
ବାରବାଟୀ ଷ୍ଟାଡିୟମ ଯାଇଛି ବହୁତ ଥର। ଖେଳ ଦେଖିବାକୁ ମୁଁ ଯାଇଛି ଭିତରକୁ ସେଠି ପାଖରେ ଆମର ବାଲିଯାତ୍ରା ହୁଏ। ମହାନଦୀ ବାଲି ପଡିଆରେ। ସେଠି ଆମର ସେଠି ଆମର ଅଛି ଆମର ବହୁତ ବଡ ମେଡିକାଲ ଗୋଟେ ଅଛି।
ହଁ ଏସି ବି ଏସି ବି ମେଡିକାଲ ଯୋଉଟା ହଁ। ହଁ ଆଉ ତାପ କଣ ହେଇଚି ଯେପରି ବହୁତ ଉଷ୍ମୟ ଯିବ ମୁ ଏକା ତମେ ବୁଲି ପାରିବ। ତାପରେ ବହୁତ ହୁଁ।
ଆ ବିଶ୍ୱବିଦ୍ୟାଳୟ।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
ଓଡିଶାର ବୃହତ ବିଶ୍ଵାଳୟ ଏବଂ ସର୍ବ ପୁରାତନ ବିଶ୍ବବିଦ୍ୟାଳୟ ଭିତରୁ ଗୋଟେ ଟଏ ସେଠାରେ ଅବସ୍ଥିତ କଟକରେ।
ହଁ କଟକରେ ଏଟ ତ ସତ କଥା। ଆଉ ରହିଲ ହଁ ସେଇଟା ଆଗରୁ ବହୁତ ପୁରୁଣା କଥା ଥିଲା ଏବେ ଅ ହଜାର ଗଳି କହିଲେ ହଜାର ବାଟ ମାନେ ବାଉନୁ ବଜାର ହଁ ହେତୁ ହଜାର ଗଳି ହେଇଗଲାଣି ହଜାର ବଜାର ବି ହେଇଗଲାଣି ବୁଝିଲୁ। ମାନେ କହିବାକୁ ଗଲେ ବହୁତ ବଜୟ ବାଉୁନୁ ଗଳିଆ ତେପନ ବଜାରା ନାଇଁ ସେ ବହୁତ ବଜା ବହୁତ ଗଳି ହେଇଗଲାଣି ବୁଝି । ସେଟା ପୁରୁିନ ବହୁତ କଥା ହେଇ ଆସିଛି ଏବେ ବହୁତ ହେଇଗଲାଣି ସେ ବଜାର ଭଳି ଆ ତାର ତ କଳ୍ପନା ନହିଁ ଆଉ ରହିଲା
ହ କଟକ ଏଟା ଭୁବନେଶ୍ଵର ଏଇଟା ଗୋଟେ ବହୁତ ଭଲ ମାନେ କଟକ ସବୁଠାରୁ ବଡ ୟକ୍ ପୁରୁଣା ସହର ବି ଏଇଟା ବୁଝିଲେ ତାର ବହୁତ ହଁ ଭ ହଁ। ବହୁତ ସୁବିଧା ବି ଥାଏ ଭୁବନେଶ୍ଵରରେ ତ ବହୁତ ମାନ ମାନେ ପଇସାର ଦାମ ଟିକେ ଜିନିଷ ପତ୍ର ଥାଏ ଅଧିକ। କଟକରେ ଗୋଟେ ଗାଁଁ ଉଁ ଗାଁ ଗାଁ ତ ତୁଳନୀୟ ବି ବହୁତ ଜିନିଷ ମିଳିଯିବ ତମ ଗାଁରେ ଯେତେ କମ ଦାମ ରେ ପାଇଯ କଟ କଟକ ରେ ସେଇଟା ପାଖାପାଖି ଟିକେ ଅଧିକ ଦାମ ହେଲେ ମଧ୍ୟ ଜିନିଷ ପତର ଆମେ ପାଇଛ ବୁଝେଲେ। ଭୁବନେସ୍ୱର ଚାଇଁ ଯାଇ ଏତେ ଅବ୍ ଅଧିକ ଅସୁବିଧାର ସମ୍ମୁଖୀନ ହବାକୁ ପଡେ ନାହିଁ। ସେଟା।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
ଆଉ ଯେପରିକି ରହିଲା କି ହଁ। ମୁଁ ଏବେ ଯ ହଉ ଗାଁ ରେ ଅଛି ଟିକେ ଖୁ ପିଲାମାନଙ୍କ ସହ ଖେଳା ଖେଳି ହଉଛି ଏବଂ ବୁଲାବୁଲି ହଉଛି। ସେଇଟା ମତେ ଭଲ ଲାଗୁଛି। ତମେ ଘରକୁ ତ ଆଉ କେବେ କେତେ ଦିନ ତଳେ ଯାଇଥିଲେ?
ମୁଁ ତ ଘରକୁ ଯାଇଥିଲି ଏବେ ମଝିରେ ଏଇ ରଜରେ ଯାଇଥିଲି ଆସିଥିଲି ଗାଁକୁ
ହଁ
ଏ ରଜରେ ଆସିଥିଲେ, ଏଇ ଏବେ ପୁଣି ଏବେ ଆଇଛି।
ହୁଁ ଯ ଆଉ ଘର ତ ଉ ଘରର ଖୁସି ଆଉ କୋଉଠି ନାହିଁ, ଏଇଟା ଯେତେ
ଘର ପା ହଉଛି ଘର, ଘର ସ୍ବର୍ଗ
ହଁ, ମୁଁ ଯେତେବେଳେ ଘରେ ଥିଲି ମତେ ଲାଗୁଥିଲା ଘରେ ମତେ ଭାରି ବିରକ୍ତି ଲାଗୁଛି ଇଏ, ଯେତେବେଳେ ବାହାରେ ରହିଲେଣି ଆସି ଚାରି ବର୍ଷ ଖଣ୍ଡେ ମତେ ବାହାରି ଯଦି ଘରେ ମାସେ ବାହାରେ ରହିଯାଉଛି, ମତେ ବିରକ୍ତି ଭାବ ଚାଛି ମୁଁ ଯାଲେ ମା ଘରକୁ ଦିଇ ତିନି ଥର ଆସେ ମୁଁ ଛୁଟି ରେ, ରବିବାର ଯୋଉ ପଡେ ମୁଁ ସେ ଛୁଟିରେ ଆସିକି ମୁଁ ଫେରି ଯାଏ। ସେ ମୋର ନିଜ କାମକୁ ଫେରିଯାଏ। ସେଇଟା ମତେ ଶକ୍ତି ମାନେ, ନିଜ ତ ମନେ ଶିଖ ଶାନ୍ତି ଦିଏ। ସେଥିପାଇଁ ମୁଁ ଗାଁକୁ ଗାଁ କୁ ଆସେ, ମୁଁ ଘରେ ବି ଆସେ ମୋ ସାଙ୍ଗମାନେ ଏ ଗାଁ ରେ ବହୁତ ଭଲ ଅଛନ୍ତି, ସେଟା ଭଲ ଲାଗେ। ତମର ବି ସେମିତି ସାଙ୍ଗ ହେଇିକି ରହୁଥିବେ ଗାଁରେ ତାଙ୍କ ସବ ବୁଲାବୁଲି କରୁଥିବେ କୋଉଠି ବସାବସି କରି